କଣ କ
ଏଇଠି ଏବେ ବସିଥିଲି।
ଓ ହୋ।
ଆଉ ତୁ?
ମୁଁ ବି ଏଇ ଛାତ ଉପରେ ବସିକି ପବନ ଖାଉଥିଲି ଆଉ।
ଓହୋ।
ଆଉ ଦେହ ପା ଭଲ ଅଛି?
ହଁ ଭଲ ଅଛି, ଆଉ ତୋ ଦେହ ପାହା ଭଲ ଅଛି?
ହଁ ଭଲ ଅଛି।
ଆଉ ଆଜି କଣ ଖାଇଥିଲୁ?
ଆଜି ମୁଁ ସକାଳେ ଖାଇଥିଲି ଆଉ ଖରାବେଳେ ଖାଇନି କିଛି, ଆଉ ସକାଳେ ଖାଇଥିଲି ଭାତ, ସନ୍ତୁଳା ଆଳୁପୋଡା, ଆଳୁ ସିଜା।
ଆଉ ତୁ ତ ଯୋଉ ସନ୍ତୁଳା ନ ତୁ ତେବେ ସାନୂ ସନ୍ତୁଳା ଖାଉ ନା କଣ ଏବେ ଖାଇଲୁଣି ନା କଣ?
ହଁ ସେଇମିତି ଆଉ ପରିବାପତ୍ର ଖାଇଲିଣି ଆଉ ଟିକେ ଟିକେ ଉଁହୁଁ।
ଓହୋ। ଆଉ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ଆଉ ଖରା କେତେ ଜୋର ହଉଚି?
ଖରା ତ ପ୍ରବଳ ଜୋର ହଉଚି, ଆଉ କହନି କହନି କେଡେ ଜୋର ଗରମ ହଉଚି, ଘରୁ ବାହାରିବା ପାଇଁ ଇଚ୍ଛା ହଉନି।
ସଞ୍ଜବେଳେ ତ ଟିକେ ପବନ ଯାହା ଦଉଚି।
ସଞ୍ଜବଳୁ ପବନ ଯାଉଚି, ସେଦିନ ଯୋଉଦିନ ମେଘ ଟିକେ ଉଠଉଚି ସେଦିନ ଟିକେ ଜୋରରେ ପବନ ଦଉଚି, ମେଘ ପକଉନି, ପୁଣି ପବନ ଆଉ ଟିକେ ଗଲାବେଳକୁ ପୁଣି କମି ଯାଉଚି। ଆଉ ପବନ ଦିନା ଟିକେ ଭଲ କି ଦେଲେ ହୁଅନ୍ତା। ହ
ହଁ ବା।
ଭଲ ବି ଦଉନି ପବନ ପବନ ଦଉଚି ସନ୍ଧ୍ୟାବେଳେ ଯାହା ହେେଲେ ଟିକେ ଥଣ୍ଡା ଲାଗୁଚି, ଯେ ଦିନ ଟିକେ ମେଘୁଆ ପାାଗ କରିଚି ବୋଲି ଟିକେ ଥଣ୍ଡା ଥଣ୍ଡା ନାଗୁଚି, ପୁଣି ନହେଲେ ଗରମ ହଉଛି।
ଆଜି ଏବେ ବୋଧେ କୋଉଦିନ ଗୋଟେ ପୂର୍ଣ୍ଣମା ବୋଧେ।
ହଁ ପା ମୁଁ ଏଇନେ ବସିଥିଲି ଯେ ସେଇଟା ଦେଖୁଥିଲି ଜହ୍ନ ଟା ଆଜି ପୁରା ଫୁଲ ଆଇଚି ଆଉ।
ହଁ ଫୁଲ୍ ଆଇଚି ପା ମୁଁ ବି ଫଟୋ ଉଠେଇ ଦେଇଚି ଜହ୍ନର।
ହଁ।
ଆଉ ଆଉ ଖରା ଦିନ କେମିତି କଟିଲା?
ଖରାଦିନ ତ ଏମିତି କଟୁଚି ଏ ଗରମରେ ଆଉ କଣ କରିବ ମଣିଷ, କୁଆଡେ ତ ଯାଇ ହଉନି, କି କୁଆଡେ ଗୋଟେ ଏମତି ଖରା ଛୁଟି ରେ ଏବେ କିଏ ଯାଏ ବୁଲିବାକୁ, ମୁଁ ସ-ଆମେ ତ ବସିିଚୁ ଏଇଠି ଆଉ।
ଆଉ ଫାଣି ଫାଣି ପିଆ ପିଇ କରଚୁ ନା ତୁ ଆ, ପାଣି ଫାଣି ପିଉନୁ।
ହଁ ପିଉଚି ନା ପାଣି ପୁରା ସଫିସେଣ୍ଟ ପିଉଚି ମୁଁ।
ନହେଲେ ଦେହ ଖରାପ ହବ ଯେ।
ହଁ ବା ଦେହ ଭଲ ନ- ଦେହ ଖରାପ ହେଇଯିବ ନହେଲେ ପାଣି ନ ପିଇଲେ ବୁ
ଓହୋ।
ଆଉ କଣ ଖବର ଘରେ ଘରେ କେମିତି ଅଛନ୍ତି ସବୁ।
ହଁ ଭଲ ଅଛନ୍ତି, ଆଉ ତୋମ ଘରେ?
ହଁ ଭଲ ଅଛନ୍ତି ସମସ୍ତେ ଆଉ।
ମୁଁ କଣ କହୁଥିଲି କି କହିଲୁ।
କଣ?
ମୁଁ କହୁଥିଲି ବଣ ଭୋଜି କଲେ କେମିତି ହୁଅନ୍ତା କହିଲୁ?
କଲେ ତ ବହୁତ ଭଲ ହଅନ୍ତା ମୁଁ ବି ସେଟା ଭାବୁଥିଲି, ହେଲେ ଏଇ ଗରମରେ ନା ଆଉ କିଛି ଦିନ ଯାାଉ କରିବା ଆଉ।
ହୁଁ ରଜ ପର କରିବା।
ହଁ ରଜ ପରେ ନହେଲେ ରଜ କୁ କରିବା ସବୁ ସାଙ୍ଗ ମାନଙ୍କୁ ଉ, ଯୋଉ ଫୋନ୍ କରିକି ଜଣେଇ ଦେଇଥିବା ଆଉ।
ହଁ ଆଉ କଣ କେମିତି କରିବା?
କରିବା ଆଗେ ସୁ-ଆଗେ ଗୋଟେ କାମ କରିବା କଣ କହିଲୁ ସବୁ ସାଙ୍ଗ ମାନ ଯେତିକି ସବୁ ଅଛନ୍ତି ସମସ୍ତିଙ୍କ ନମ୍ବର ଆଣିକି ଗୋଟେ ଗ୍ରୁପ ଟେ ଖୋଲିଦବା। ସେ ଗ୍ରୁପ ରେ ଆଗେ ସମସ୍ ତୁ କହିଦବା ଯେ କହିବା ଗୋ-ସାଙ୍ଗମାନେ ଆଜି ଏବେ ଗୋଟେ ଭଣ ବଣଭୁଜି କରିବାର ପ୍ଲାନ୍ ଚାଲିଚି, ସମସ୍ତେ ଆସିବ କି ନାଇଁ? ସେମାନେ ଯଦି ମନା କରିବେ, ଆମ କହିବା ଆରେ ସାଙ୍ଗମାନେ ଏତେ ଦିନ ପରେ ଯଦି ମିଶୁଚେ, ଆ, କାଇଁ ମନା କରୁଚ, ସେମାନେ ବି ମନା କରିବେନି କାହିଁକିନା ଏତେ ଦିନ ପରେ ଯଦି ଆମେ ମିଶୁଚେ ନା। ସେମାନେ ଆଉ ମନା କରିବେନି। ସେଇଠି ଆମେ ତାଙ୍କୁ ସବୁ ଏନି ଭୁଜି ଭାତ କରିବେ। ତ ଆମ ସବୁ ବୁଝା ଗୋଟେ ମିଟିଙ୍ଗରେ ରଖିଦବା ସେଇ ତାପରେ ସବୁ ବୁଝାଉ, ଗୋଟେ ମିଟିଙ୍ଗ ଟେ ରଖିଦବା, ସେଇ ମିଟିଙ୍ଗ ରେ ସବୁ ବୁଝାବୁଝି କରିବା ଯେ କଣ କରିବ? ଆଉ କଣ ସବୁ ଇଏ କରିବ? କିଏ କିଏ ଆସିବେ? ଏମିତି ସବୁ କଣ କରିବା ଆଉ।
ଓହୋ।
ଆମେ ତ ଆଗରୁ ଯୋଉ ଅଁ, ଆମ ବ୍ୟାଚ ଫିଷ୍ଟ ରେ ତ ଆମର ବହୁତ ମଜା ହୁଏ।
ଓ।
ଆଗରୁ ଯୋଉ ବ୍ୟାଚ୍ ଫିଷ୍ଟ କରିଥୁଲେ ସବୁ ବଢିଆ ମଜା ହଉନଥିଲା।
ହଁ ଯିଏ ମୁଁ କହୁଥିଲି କି ଆମେ କଣ କରିବା କହିଲୁ ଖାଇବା କଣ କଣ କରିବା କହିଲୁ?
କଣ?
ଯୋଉ ଭାତ କରିବା। ଆଉ ଯେ ସାଧା ଖାଇବେ ତାଙ୍କ ପାଇଁ ପନିର୍ ଆଉ ଛତୁ କରିଦବା।
ହଁ।
ଆଉ ଯୋଉମାନେ ଆଇଁଷ ଖାଇବେ ତାଙ୍କ ପାଇଁ କରିବା ଯୋଉ ଚିକେନ୍ କରିବା। ଆଉ ମାଛ କରଦବା। ଆଉ ଯୋଉ ଇଏରେ ରଖିବା ମାନେ ଯୋଉ ଷ୍ଟାଟର୍ ରେ ଆସି ଖାଆନ୍ତିନି। ଅ, ସେଇଟା ର ଖିବା ଓ ଯୋଉମାନେ ଆଇଁଷ ଖାଇବେ ତାଙ୍କ ପାଇଁ ଅଣ୍ଡା ଚପ୍ କୁ ଚିକେନ୍ ପକୋଡା, ଅଁ, ଆଉ ଯୋଉମାନେ ଏଁ ଯୋଉ ସାଧା ଖାଇବେ ତାଙ୍କ ପାଇଁ ଏଁ, ରଖିବା ଚିଲି ଚିଲି ପନିର୍ ଆଉ ଯୋଉ ଛତୁ ମାନେ ଯୋଉାରା ଆ, ଛଣା ହେଇକି କରାଯାଏନି ଛତୁ ଗୁରା।
ହଁ ଶୁଣୁ। ଆମେ ଷ୍ଟା ଆମେ ଷ୍ଟାର୍ଟରରେ କଣ କରିବା କହିଲୁ ଯୋଉ ଦେଖିନୁ ଏବେ କରୁନାହାନ୍ତି ମକା ମକା ମଞ୍ଜି ତାକୁ ସବୁ ଯୋଉ ସିଜେଇକି ମକ୍ ହଁ। ଶୁଣ ମୁଁ ମକା ମଞ୍ଜି ମକ୍ ମକା ମଞ୍ଜି ଆଉ ସବୁ ଏମିତି ଚିକେନ ପକ୍ କଡା ଆଉ ଅଣ୍ଡା ଚପ୍।
ମିଠା ମକା ମିଠା ମକା।
ହଁ ମିଠା ମକା ସେରା ସବୁ ଆଉ ସାଧା ମାନେ ସାଧା ଆଇଁଷ ମିଶିକି ମାନେ ଏତି ଅଣ୍ଡା ଚପ ଚିକେନ ପକୋଡା ମକା ମଞ୍ଜି ଆଉ ଏମିତି ପକୁଡି ଆଉ କଣ ଏମିତି ସବୁ ଛାଣି ଛୁଣିକି ଷ୍ଟାର୍ଟର କରିଦବା। ଷ୍ଟାର୍ଟର କରିସାରିଲା ପରେ ଯୋଉ ତାପରେ ଯୋଉ ମେନ କୋର୍ସ କୁ ଯିବା ମାନେ ସେଥିରେ କରିବା କଣ କହିଲୁ ଭାତ, ଡାଲମା ଖଟା ପାମ୍ପଡ଼ ଆଉ ଆଉ ଆଇଁଷ ରେ କରିବା କଣ କହିଲୁ ଚିକେନ ଆଉ ଏମିତି କଣ କହିଲୁ ଗୋଟେ ମାନେ ଚିକେନ ଚିଲ୍ଲି ଚିକେନ କି କଣ ଏମିତି ଗୋଟେ କରିବା ଆଉ ସାଧରେ ରଖିବା କଣ କହିଲୁ ମିକ୍ଚର ପନିରି ଏମିତି କଣ ଗୋଟେ ସବୁ ଛତୁ ଫତୁ କଣ ଗୋଟେ ରଖିଦବା ଆଉ ମାନେ ଅପସନ ରଖିଦବା ଯେମତି ତାଙ୍କ ସାଧା ଆଉ ଆଇଁଷିଆ ମାନେ ଏମିତି ଇଏ ପାଇଁ ସୁବିଧା ମାନେ ହେଇଯିବ ଆଉ।
ହଁ ଆଉ କେତେ କଣ ଚାନ୍ଦା ଫାନ୍ଦା କରିବା?
ସେଇଟା ସେ ମିଟିଂରେ କହିବା ଆଉ।
ଓହୋ ଆଉ କୋଉଠି କରିବା ଆମ ଗାଁ ବଣ ଟା ମତେ ଲାଗୁଛି ଝରଣା ଫରଣା ଅଛି ପାହାଡ ପାହାଡ ଅଛି ଏଇଠି କଲେ ଭଲ ହୁଅନ୍ତା।
ହଁ ଆମ ଗାଁରେ ତ ସେଇଟା ତ ଗୋଟେ ଜାଗା ଅଛି ସେଇଠି ତ ସମସ୍ତେ କରନ୍ତି ବି ମାନେ ସବୁ ବଡ ବଡ ଗୁରୁଜନ ମାନେ ବି ସେଇଠି ସବୁ କରନ୍ତି ଆମେ ସବୁ ଯାଆନ୍ତି ତାଙ୍କ ସାଙ୍ଗରେ ବି ଦେଖିନୁ? ସବୁ ଏମିତି ଯାଇକି କରନ୍ତି ସେଠି ପାଣି ସୁବିଧା ଅଛି ସବୁ ଅଛି ଫଟୋ ଉଠେଇବା ପାଇଁ ବି ବଢିଆ ଜାଗା ଅ ଯ ସେଠି ସବୁ ଅଛି ଇଏ ଆଉ ଛାଇ ବି ଅଛି ବହୁତ ଖରା ବି ଖରା ବି ବେଶୀ ହବନି ସେଠୁ ବଢିଆ ହବ।
ହଁ ସେ ପାଖରେ ବି ଆମ ଆମ୍ବ ତୋଟା ଅଛି ଆମ୍ବ ତୋଟା କହିଲେ ବି ଯାଇକି ଆମ୍ବ ଏ ଖରା ଦିନେ ମିଳୁଛି ସେଇଟା ଆମ୍ବ ତୋଟାରୁ ବି ଯାଇକି ଆମ୍ବ କହିଲେ ଆଣନ୍ତେ ଆଉ ସେଠି ମାନେ ସେଠି ଆମ ବାରି ବି ଅଛି ସେଇ ପାଖରେ ପାଖରେ।
ହଁ ସେଟା ସବୁ ସେଇଆଡା ଅଛି ଜଙ୍ଗଲ ଟା ମାନେ ସେଇଆଡ ଥିବ ସବୁ ଇଏ ଆଉ। ଆମେ ବି ସେଇଆଡେ ଯାଉ ଭୋଜି କରିବା ପାଇଁ। ମାନେ ସବୁ ଯେମିତି ମାନେ ଗ୍ରୁପ ଯଦି ଆମର କଣ ଖୁଦୁରୁକୁଣୀ ଛୁଆ ଏ ସବୁଏମିତି ସବୁ ଯାଉ ଆଉ।
ହଁ ଆମର ସେଠି ଯୋଉ ଆମ ପଣସ ଲଗା ହେଇଛି ଗଛ ଲଗା ହେଇଛି ବଡ ବଡ ପଣସ କିନ୍ତୁ ସେଠି ହୁଏ। ଆଉ ସେଠି ସବୁ ଭାଲୁ ଭାଲ ଆସିକି ଖାଆନ୍ତି ଆଉ।
ଜଙ୍ଗଲ ଟା ଆଉ ରାତିରେ ହେଇଥିପାଇଁ ଭାଲୁ ଭଲ ଆସିକି ସବୁ ଖାଆନ୍ତି ଆଉ।
ଖରା ଦିନ ହେଲା ମାନେ ତ ଭାଲୁ।
ଆଉ ତୁ ଭାଲୁ ଦେଖିଚୁ ନା ନାଇଁ?
ନା ମୁଁ ଦେଖିନି ବା କି ଆମ ବାରି ପାଖକୁ ଆସିଥିଲା। ଆମ ମାନେ ଆମ ଘର ଟା ଆଉ କମ୍ ବାଟ ଆମ ବାରି। ହୁଁ ଆମେ ମୁଁ ଆଉ ଆମ ମଝିଆ ଝିଅ ଯିଏ ସେ ନଥିଲୁ ଆମେ ଦି ଜଣ ମାମୁଁ ଘରେ ଥିଲୁ ମୋ ବାବା ଯାଇଥିଲେ ମୋ ମାମା ମୋ ବାବା ଟେ ଠାକୁର ଙ୍କ ଭକ୍ତ ଯୋଉ ଅ ଯୋଉ କୀର୍ତ୍ତନ ଫୀର୍ତ୍ତନ ହୁଏନି ମେଳା ଫେଳା ଯାଇଥିଲେ ଏଇଠୁ ଜଣଙ୍କ ଘରକୁ ପା ଖକୁ ଯାଇଥିଲେ ମେଳା କରି ଆଉ ତାପରେ ଆମ ବାରିକି ଆସିଥିଲା ଭାଲୁ ଆସିଲା ସେ ଯୋଉ ଆମ ବାରିରେ ଯୋଉ ଜାଲ ଦିଆ ହୋଇଛି ଯୋଉ ତାର କଣ୍ଟା ଭଳିଆ ନୁହୁଁ ହୁଁ। ସେ କଣ୍ଟାଗୁରା ଦିଆହେଇଛି ତାପରେ ଆମ ଝିଅ ହାରିକା ଆମ ଝିଅ ଖାଉଛି ସାନ ଝିଅ ଯିଏ ମୋ ମାମା ଆସିଛନ୍ତି ବାସନ ଧୋଇ ତାପରେ ସେଠୁ ସେ ଗଁ ଗଁ ହେଲା ଭାଲୁଟା। ଆ ଗାଁ ଗାଁ ଯେମିତି ହେଲା ମୋ ବା ମୋ ମାମା କଇଲା କଣ ଗୋଟେ ଇଏ ମାନେ ଭାଲୁ ଟ ଆସିଲେ ମାନେ କଣ ଗୋଟେ ଗନ୍ଧ ହୁଏନି?
ହଁ
ସେ ହଁ ସେଇ ଭଳିଆ ଗନ୍ଧେଇଲା ଗନ୍ଧେଇଲାଠୁ ଉ ମାମା ଗଲା ଦେଖିଲା। ତାପରେ ମାମା ଯାଇକି ଦେଖିଲା ମାମା ଦେଖିଲା ଠୁ ମାମା ପୁରା ତା ପାଖକୁ ଯାଇକି ଠିଆ ହେଇଛି ତାପରେ ତୁ ମୋର ଜଣେ ସାର୍ ବାବା ବୋଲି ଜଣେ ଅଛନ୍ତି ସେ ତାପରେ ଆସିଲେ ସେ କହିଲେ ନା ସେଠିକି ଯାଅନି ତାପରେ ସେଠୁ ବାବା ଆଇଲେ ବାବା ଆସ ଲାଠୁ ଯାଇକି ଖୋଲିଲେ।
ଓହୋ ତାମାନେ ତମେ ଭଲ ତୁ ମାନେ ଭାଲୁ ଦେଖିନୁ ଆଉ।
ଉ ହଁ ମୁଁ ଦେଖିଛି ନା ଆମ ଢେଙ୍କାନାଳ ଡିଅର ପାର୍କ ଯାଇଥିଲି
ଓହୋ ହଁ ସେଠିକି ତ ମୁଁ ବି ଯାଇଥିଲି ସେଠି ମୁଁ ବି ଦେଖିଛି ଭାଲୁ ଦେଖିଛି ମାନେ ହରିଣ ଦେଖିଛି। ମୟୂର ସେଠି କେତେ କଣ ସବୁ ରଖ ଦେଖିଛନ୍ତି ଆଉ।
ସେଠି ତ ବଢିଆ ବଢିଆ ଜୀବଜନ୍ତୁ ଅଛନ୍ତି ମାନେ ସେକେଣ୍ଡ ନନ୍ଦନକାନନ କହିଲେ ଚଳେ
ହଁ ସେଇଟା ସେକେଣ୍ଡ ନନ୍ଦନ କୁମ୍ଭୀର ସେଠି ସବୁ ପଖୀ ମାନେ ତାଙ୍କର ସେଇଠି ମତେ ସେଇଥିର ଗୋଟେ ଭଲ ଜାଗା କୋଉଟା ଲାଗେ କହିଲୁ ଯୋଉ ବୋଟିଂ କରନ୍ତି ଯୋଉଟା ସେଟା ଗୋଟେ ବହୁତ ଭଲ ଲାଗେ ଆଉ ସବୁ ଯୋଉ ଚଢେଇ ମାନଙ୍କର ଯୋଉ ଜାଗା ଟା ଗୋଟେ ନଥାଏ? ପୁରା କିଚିରିମିଚିର କିଚିରମିଚିର ଛୋଟ ଛୋଟ ଛୋଟ କଲରଫୁଲ ଚଢେଇଗୁରା ପୁରା ସୁନ୍ଦର ସୁନ୍ଦର ବିଭିନ୍ନ ରଙ୍ଗର ଚଢେଇଗୁରା ଥିବେ ଯେ ମତେ ବହୁତ ଭଲ ଲାଗେ ସେଇରାଙ୍କୁ ଦେଖିବାପାଇଁ ଇଛା ହୋଉଥିବା ଘରକୁ ଧରିକି ପଳେଇଆସନ୍ତି।
ହଁ ବଢିଆ ବଢିଆ ଚଢେଇଗୁରା ମୁଁ ବି ଯାଇଥିଲି ଦେଖିଛି ମତେ ସେଇଟା ସବୁଠୁ ସେ ଜାଗା ଟା ମତେ ବହୁତ ଭଲ ଲାଗେ। ଆମ ଢେଙ୍କାନାଳ ଭିତରେ ବହୁତ ବହୁତ ଭଲ ଭଲ ଜାଗା ଏବେ ହେଇଗଲାଣି ମୁଁ ଏବେ ଯାଇନି ଯେହେତୁ ଏବେ ଯାଇଥିଲି ଭାରି କଲେଜ କୁ ଆଉ ଏବେ ଯାଇନି ଦେଖିବା ପରେ ଯିବା ଆଉ।
ହୁଁ ହୁଁ ଏବେ ଏବେ ଆମେ ଯାଇଥିଲୁ ଏବେ ଏବେ ତ ହଁ ଏବେ କଣ ଗୋଟେ ହଉଥିଲା କି ଆମେ ସବୁ ଯାଇଥିଲୁ ସେଠିକି ବୁଲିବା ପାଇଁ। ନହେଲେ ମୁଁ ଆର ବର୍ଷ ଆର ବର୍ଷ ସେମିତି ରଜକୁୁ ଆମେ ଯାଇଥିଲୁ ମୋର ଜଣେ ଜିଜୁ ଆସିଥିଲେ ଆମେ ଜିଜୁ ଦି ସମସ୍ତେ ସାଙ୍ଗ ହେଇକି ଯାଇଥିଲୁ ରଜ ଥାଡ ଦିନ ଆଉ।
ଅ ଯୋଉ ମୁଁ କହିଲି ଏବର୍ଷ ଆମେ ଯିବା କି ବୁଲିକି ଆସିବା।
ଏଥର ଦେଖିବା କଣ କରିବା ଯିବା ବୁଲି ନହେଲେ କଣ ଗୋଟେ କରିବା ଆଉ।
ଓ ହୋ।
ଆଉ ଭୋଜି ପାଇଁ ସବୁ ସାଙ୍ଗମାନଙ୍କୁ ମୁଁ ଗୋଟେ କାମ କରୁଛି ନହେଲେ ଗୋଟେ ଗ୍ରୁପ ଟେ ଖୋଲିଦଉଛି ସେଥିରେ ଆମେ ସବୁ କଥାବାର୍ତ୍ତା ହବା ଆଉ।
ଓ ହୋ।
ସେ ଗ୍ରୁପ ରେ ମୁଁ ସବୁ ସମସ୍ତଙ୍କୁ ଆଡ କରିଦଉଛି ତ ମୁଁ ଜଣ ମୁଁ ଅଧାଙ୍କୁ ଫୋନ କରିଦେବି ତୁ ଅଧାଙ୍କୁ ଫୋନ କରିକି କହିଦବୁ ଆଉ।
ହଁ ତୁ ଆଜି ଖାଇନୁ ତୁ ଯାହା ଖାଇବୁ ମୁଁ ରଖୁଛି ମୋର କାମ ଅଛିଁ।